ହାଲୋ।
ହଁ କୁହନ୍ତୁ?
ହଁ ଆପଣ କଣ କରୁଛନ୍ତି ଏବେ?
ଆଜ୍ଞା ଆପଣ କଣ କହୁଛନ୍ତି କିଛି ସୁବା ଯାଉନି ଠିକ୍ ସେ?
ଆପଣ କଣ କରୁଛନ୍ତି ଏବେ ସକାଳ ବର୍ଷା ପାଗ। କଣ ଆପଣଙ୍କ ଆଡ଼େ ବର୍ଷା ବର୍ଷା ହଉନି?
ଆଜ୍ଞା ଆଜ୍ଞା ବର୍ଷା ହଉଛି।
ଆଉ ଆପଣ ବର୍ଷ ଆଉ କଣ ଖାଇଲେଣି?
କଣ ଖାଇବା ଚା ଟିକେ ଖାଇକି ଏବେ ଝାଡ଼ା ଯାଉଚି ଆଉ।
ଓ ଏତେ ଲେଟ ରେ ଝାଡ଼ା ଯାଉଛନ୍ତି ଆପଣ?
କଣ କରିବା ବର୍ଷା ପାଗ ବର୍ଷା ହେଉଚି ରାତିଯାକ ଆଉ।
ରାତି ସାରା ତମ ଆଡ଼େ ବର୍ଷା ଏବେ କଣ ବର୍ଷା ଛାଡ଼ିଲାନି ନା ହଉଚି?
ଏବେ ଜଷ୍ଟ ହାଲକା ହାଲକା ବର୍ଷା ହଉଚି ଆଉ। ଆ ଆପଣଙ୍କ ଆଡେ?
ଆମ ଆଡ଼େ ବି ସେନ୍ତି ହାଲକା ହେଉଚି ଆଉ। ଆ ଛୁଟି ଏବେ ବସିଯି ବସିକି ପକୁଡ଼ି ଚା ଜଳଖିଆ ପକୁଡ଼ି ଫକୁଡ଼ି ଖାଉଚି ଆଉ।
ଆଉ ବହୁତ ବଢିଆ ଆଉ ପାଗର ଆନନ୍ଦ ନଉଚନ୍ତି ଆପଣ ପୁରା ଆଉ।
ଆଜ୍ଞା ଆପଣ କଣ ଖାଇଲେଣି ଆଜ୍ଞା ଆପଣ କଣ ଖାଇଲେଣି ସକାଳୁ?
ନାଇଁ ଆଜ୍ଞା ଆମ ପେଟରେ କିଛି ପଡିନି ଏତେବେଳ ଯାକେ। ଆପଣ ତ ଠିକ ପାଗର ଅ ଫାଇଦା ଆପଣ ମାରୁଚନ୍ତି ଆଉ।
ନାଇଁ ସେଥିରେ କିଛି ନାହିଁ ସକାଳୁ ପାଗଟା ଇଚ୍ଛା ହେଲା ତ ଆଣିକି ଟିକେ ଖାଇଚୁ ଆଉ। ଆଉ ଆଉ ଆପଣ ଜବ୍ ଫବ କଣ କରୁଚନ୍ତି?
ଜବ୍ କଣ ଏବେ ଜଷ୍ଟ ଅ ଚାଲିଚି ଜବ ପାଇଁ ଟ୍ରେନିଂ ଚାଲିଛି ଏବେ ଆଉ।
ହଁ ଟ୍ରେନିଂ ଚାଲିଯି?
ଆଜ୍ଞା।
ହଉ ଆମେ ତ ୟୁଟ୍ୟୁବର ଆଉ
ବହୁତ ଭଲକଥା।
ହଁ ମୋର ଟେନ୍ କେ ସବସ୍କ୍ରାଇବର ହେଲାଣି ଆଉ ଏମିତି ଜଙ୍ଗଲ ବୁଲି ବୁଲି କ୍ୟାମ୍ପ ପକେଇି ସବୁ ଭିଡ଼ିଓ ବନଉଜୁ ଭୂତ ପ୍ରେତ ର।
ଆମକର ଏରିଆକୁ ଆସିବେ କି ଗୋଟେ ହରର ମୁଭି ର ହରର ଯୋଉ ଷ୍ଟୋରି କରୁ ଚନ୍ତି।
ଆଜ୍ଞା ଜାଗା କହିଲେ ଆମେ ଆସିବୁ ତୁମ ପଟ ଏରିଆ ବି ବ୍ଲଗ କରିକି ଗୋଟେ ପଳେଇବୁ ଆଉ।
ଆଜ୍ଞା ଆଜ୍ଞା ଜଙ୍ଗଲ ଫଙ୍ଗଲ ରେ ଯୋଉ ହରର ଷ୍ଟୋରି କରୁଚନ୍ତି?
ଆଜ୍ଞା ଲୋକେସନ୍ ପଠାଇଦେବେ ଆମେ ଯିବୁ ଆରି -
ଆଜ୍ଞା। ମୁଁ ଏବେ ଆସିଥିଲି ମାନେ ଯୋଉ ଜୁଆଡ଼େ ଆସିଚି ଝାଡ଼ା ବସିବା ପାଇଁ ସେଟା ବର୍ଷା ପ୍ରବଳ ହେଇଚି ଯେ ବିଲ ବାଡିରେ ସବୁ ଲୋକ ଜାଲରେ ମାଛ ମାରୁଚନ୍ତି।
ଓହୋ ମା ବିଲରେ ବି ଲୋକ ମାଛ ଧରନ୍ତି ଆମ ପଟେ ହେନ୍ତି ନାହିଁ।
ଆପଣଙ୍କ ପଟେ କଣ ଅଛି?
ଆମ ପଟେ ବିଲ ଅଛି ଏପଟେ କାହିଁ ମାଛ ଫାଛ ମାଛ ଧରନ୍ତିନି ଆମେ ତ ଏରା ଶିଖିନୁ କିଛି।
ଆଚ୍ଛା ଆପଣଙ୍କ ପଟେ ମାଛ ନାହାଁନ୍ତି ବୋଧେ?
ହେଇଚି ଦେଖିବା ଯଦି ମାଛ ଦିଇଟା ଧରିଲେ ଆମ ପଟକୁ ଦିଟା ପଠେଇଦବ।
ଆଜ୍ଞା ଆଜ୍ଞା ମାଛମାନଙ୍କୁ କହିଦେବି ଆ
ଆପଣ ନିଜେ ଧରନ୍ତି ନା ପିଲା ଧରନ୍ତି?
ନାଇଁ ନାଇଁ ମୁଁ ଧରୁନି ଲୋକ ଧରୁଚନ୍ତି ଜାଲ ବସେଇକି।
ଓ -ଆ କେତେ କଣ ମାଛ ଧଇଲଣି?
ମୁଁ ନୁହେଁ ଲୋକ ଧରୁଚନ୍ତି ମୁଁ ଦେଖୁଚି।
ଓ କେତେ ଭଳିଆ ଧଇଲେଣି ଲୋକ ମାଛ?
ତାଙ୍କ ପାଖକୁ ମୁଁ ଯାଇନି।
ହଁ ହଁ କଙ୍କଡା ଫଙ୍କଡା ତ ପଡୁଥିବେ ବି।
ଆ ହଁ।
ଆ -କ- କଙ୍କଡା ଫଙ୍କଡା ଜାଲରେ ପଡୁନାହାନ୍ତି?
କଙ୍କଡା ପଡୁଚନ୍ତି କଛପ ପଡୁଚନ୍ତି।
କଛିମ।
ହଁ। ହ
ଓ ହ ଆଉ ବର୍ଷ୍ ଏ -କଣ?
ଆପଣ କଛିମ ଖାଆନ୍ତି?
ନା ଶୁଣିଚି କିଛିମ ହେକା ଦେଖିନି। ଆମ ଏପଟେ ଏରିଆର ସହ ଆମର ଏପଟେ ସହର ଏରିଆ ଗାଉଁଲି ହେଇଥିଲେ ସିନା ଜାଣନ୍ତୁ ଆମେ ତ ସହରରେ ରହିଲୁ।
ବଜାର ଟାଉନ୍ ରେ ରହିଲେ ଆଉ କଛିମ କଣ ଦେଖିବେ।
ସେଇ କଣ ଜାଣିବୁ ବଜାର ଟାଉନ୍ ରେ ରହିଲୁ ଦେଖିଆ ଯିବା ଦେଖିଆ ଆସିବା ତମ ଗାଁ ଆଡେ ବୁଲି ଆଉ। ଆଉ ଆପଣ ରଜରେ କେମିତି କଣ ପାଳିଲେ ରଜ?
ରଜ କଣ ରଜରେ ଜଙ୍ଗଲରେ ବୁଲିଲୁ ପାହାଡରେ ବୁଲିଲୁ ପାଣିରେ ଗାଧେଇଲୁ।
ଆଉ ପିଠାପଣା?
ହଁ ପିଠା ଖାଇଲୁ ପଣା ପିଇଲୁ।
ପିଠା ଖାଇଲ ଯେ କଣ ପିଠା ଚକୁଳି ପିଠା ଏଣ୍ଡୁରି ପିଠା, ଆରିସା ପିଠା?
ଏଣ୍ଡୁରି -ଏଣ୍ଡୁରି ପିଠା ଖାଇଲୁ ଚକୁଳି ପିଠା ଖାଇଲୁ।
ଅଁ- ହଁ ତାହେଲେ ରଜ- ଆଉ ତମ ପଟେ ଦଶରା ଭଲ ହୁଏ?
ଆମ ପଟେ ତ ଦଶରା ଫେମସ୍ ଆଉ।
ହଁ ଆମ କଟକରେ ବି ତ ସେମିତି ଦଶହରା ପୁରା ଫେମସ୍ ଆଉ।
ଆମର ଏପଟେ ଦଶହରା ସେମିତି ଫେମସ୍ ଆଉ। କଟକ ପରେ ଆମର ଏକର ଫେମସ୍ ଆଉ ଆମର ଏକର ଯେତ୍ ଯେତିକ ଲୋକ ସବୁ ଏକରେ ଏକାଠି ହୁଅନ୍ତି ଆଉ ତ ଆମର ଢେଙ୍କାନାଳ ଡିଷ୍ଟ୍ ଯାଉଚି ଭୁବନ।
ଓହୋ ଢେଙ୍କ୍- ଭୁବନ ନାଁ ଟା ମୁଁ ଶୁଣିଚି ବୋଧେ କେବେ ଆସିନି ଏକା ଶୁଣିଚି। ଭୁବନ ଗୋଟେ କେ- ଭଲ ମାନେ ଏସିଆର ସବୁଠୁ ବଡ ଗାଁ ବୋଲି।
ହଁଁ ଆପଣଙ୍କ ପ୍ରାଇଭେଟ୍ ନମ୍ବର ଦେଇ ଦେବେ ମୁଁ କଲ୍ କରିବି ଦଶରା ତ ଆଉ ଦୁଇ ମାସ ଅଢେଇ ମାସ ରହିଲା ଆସିବେ ଦେଖିକି ଯିବେ ଆଉ ଆମ ଗାଁ ଆଡେ ଆସିବେ ବୁଲି ବୁଲାକି
ଆଜ୍ଞା ଏବେ ଯିବା ଦେଖିବା ଏ ଏଇ ବର୍ଷ ଆସିବା ବୁଲିକି ଯିବି ଆଉ ଆଉ ତ ଦିଇ ମାସ ରହିଲା। ଆଉ ଘରେ ସବୁ ଭଲ?
ହଁ ଘରେ ଭଲ ସବୁ। ଏବେ ଆପଣ କୋଉଠି ଅ କୋଉଠି ମାନେ କଣ କିମିତି କଣ କରୁଚନ୍ତି।
ଏବେ ମୋର ମୁଁ ଜବ୍ ପାଇଁ ଆପ୍ଲାଏ କରିଥିଲି ମାନେ ଜବ୍ ହେଇଯାଇଛି ଭୁବନେ ଜରୁରୀ ଅଛି ମାନେ ଟ୍ରେନିଂ ଚାଲିଛି ଆଉ।
ହୁଁ ହୁଁ। ଏକା ରହୁଛନ୍ତି ନା ଆଉ କିଏ ରହୁଛି ସାଙ୍ଗରେ?
ନା ଏକା ଗୋଟେ ରୁମରେ ପର୍ସନାଲ୍ ରୁମ୍ ଏକା ରହୁଛି ଆଉ। ନିଜେ ରୋଷେଇ ବୋଷେଇ କରିକି ଖାଉଛି ସବୁ।
ହୁଁ ହୁଁ କେତେଟାରୁ କେତେଟା କିମିତି କଣ ଟ୍ରେନିଂ?
ଟ୍ରେନିଂ ସ ସକାଳ ଛଅ ରୁ ଦିନ ଦିଟା ଏ ଯୋଉ ରେଲୁୱେରେ ଯୋଉ ଯାଆନ୍ତିନି ଯୋଉ ଟିଟି ସେଇ ଟ୍ରେନିଂରେ ପକେଇଥିଲି।
ବହୁତ ଭଲ ଜାଉ।
ହୋଉ ଟ୍ରେନିଂରେ ବି ଏନି ମିଳୁଛି ଦଶ ପନ୍ଦର ହଜାର ଏଟା ଖର୍ଚ୍ଚ ଉଠେଇ ଦୋଉଚି ଆଉ।
ଭଲ କଥା।
ଆଉ ଆପଣ?
ନାଇଁ ଏବେ ଘରେ ଅଛି। ବର୍ଷା ଫର୍ଷା ଆମ ପଟେ ଟିକେ ଜୋର ହଉଛି କାମଧନ୍ଦା ହେଇ ପାରୁନି କୁଆଡେ।
ଓ ବର୍ଷା ପାଗକୁ ପକୁଡ଼ି ଫକୁଡ଼ି ଆଣିକି ଛାଣିବା କଥା ନା ଆଉ।
ବର୍ତ୍ତମାନ ଏକା ଅଛି ନା ଉଠିକି ଆସିଛି ଟିକେ ଏବେ ଉଠିକି ଜଷ୍ଟ ବର୍ଷା ଛାଡିଲା ଏବେ ଝାଡା ଆସିଛି। କିଏ?
ହଁ ତାମାନେ ସକାଳୁ ଜୋରେ ହୋଉଥିଲା। ତାହେଲେ ସକାଳୁ ଜୋରେ ହୋଉଥିଲା।
ହଁ ରାତିଠୁ ବର୍ଷା ହୋଉଥିଲା।
ଓହୋ ଆମ
ଏବେ ଜଷ୍ଟ ଛାଡ଼ିଥିଲା ଫେରେ ବି ଏଇ ପକେଇଲାଣି ଫେରେ।
ଓହୋ ଆମଆଡେ ତ ଟିକେ ବର୍ଷା ହେଲେ ପୁରା ଆଣ୍ଠୁ ଯାଏ ପାଣି ରାସ୍ତା ଯାଏ। ଆଉ ଗଣେଶ ପୂଜା ତମର ଏପଟେ କରନି କି?
ଗଣେଶ ପୂଜା ଅଛି ଆହୁରି ଆଉ।
ହଁ ଗଣେଶ ପୂଜା ଓହ କଣ ଡିିଜେ ଫିଜେ?
ହଁ ଆସୁଛିି।
ଓହୋ ଆମର ତ କଟକରେ ପୁରା ପୁରା ଫେମସ ଗଣେଶ ପୂଜା। ଆମର ଦଶ ବାର ମେଢ ଏକାଥରେ ପନ୍ଦର ଦଶଟା ନହେଲେ ପନ୍ଦରଟା ମେଢ ଏକାଥରେ। ଅ
କେତେ କଣ ଖର୍ଚ୍ଚ ହେଇଯାଉଛି ପୂଜା କରୁଛନ୍ତି ଯେ।
ଖର୍ଚ୍ଚ ଆମର ଆମ ମେଢ଼ରେ ମିନିୟମ୍ ପଳଉଛି ପାଞ୍ଚ ଲକ୍ଷ ଖଣ୍ଡେ। ଖର୍ଚ୍ଚ ହେଇଯାଉଛି ଡିଜେ ଆମର ଟଲରେ ନଦା ହୋଉଚି ଦି ଅଢେଇ ଲକ୍ଷ ଭଳିଆ ନଉଚି। ଠାକୁର ପନ୍ଦର ଫୁଟ୍ ନେ କୋଡ଼ିଏ ଫୁଟ୍ ହୋଉଛି।
ପୁରା ହାଇ ଫାଇ ରେ ବନଉଛନ୍ତି ଆଉ।
ହଁ ଜଣକା ଚାନ୍ଦା କୋଡ଼ିଏ ହଜାର ଭଳିଆ ହଉଚି ଆମର ଏପଟେ ଆଉ।
ଉଁ ହୁଁ ହାଁ। ଆମର ଏକର ସେମିତି କମ୍ ରେ ହୋଉଚି ହେଲେ ଆୟୋଜନ ଟିକେ ଏଇ ବର୍ଷ ଜୋରରେ ହେଇଯାଇଛି ତ।
ହଁ ହଁ।
ବାସୁଦେବପୁର ସେ ଆରାଏ ଆଉ।
ବାସୁଦେବ୍ ପୁରୁ ସେ?
ହଁ ଡିଜେ ବାସୁଦେବ୍ ପୁରୁ ସେ।
ବାସୁଦେବ୍ ପୁର ର କଣ ଡିଯେ?
ଡିଜେ ନାଁ ଟା ଏତେ ମୋର ମନେ ନାହିଁ ସେ କଣ ମଝିରେ ମଝିରେ କହୁଛି ଡିଜେ ବାସୁଦେବ୍ ପୁରୁଷୁ।
ଓ ଏ ଯେଉ ବାସୁଦେବ୍ ପୁର ର ଏ ଯୋଉ ଡାଡି ପାୱାର ଯୋଉ ଡିଜେଟା ଅଛି ସେଇଟା କି?
ହଁ ସେଇଟା ହେଇଥିବ।
ଓହୋ ଭଲ ସାଉଣ୍ଡ୍ ଟାଏ ଆମର ବି ବର୍ଷେ ଆସିଥିଲା।
ହ
ଆଉ ଆମର ତା ଆସନ୍ତା ବର୍ଷ ଗୋଟେ ଡିଜେ ଆଇଥିଲା ଯେ ମାନେ ବଡ ଡି ଜଟା ବାଜିଲାନି ଭଲ ଲୋକ ଖରାପେ ଛି ଛାକର କଲେ ଆଉ।
ଆ ସେ
ଆଉ ତୁମର ଗଣେଶ ପୂଜାରେ ଚାନ୍ଦ ଆଉ ଆପଣଙ୍କର ଗଣେଶ ପୂଜାରେ ଚାନ୍ଦା କେତେ?
ବର୍ତ୍ତମାନ ଫେରେ ବର୍ଷା ରହି ଯାଇଥିଲା ଏବେ ଫେର ବର୍ଷା ଆରମ୍ଭ ହେଇଗଲା।
ଓ ଆମ ଆଡ଼େ ଆମ ଆଡ଼େ ଖାଲି କା ଅନ୍ଧାର ଯା ବର୍ଷା ବର୍ଷା ହେଇନି ଆଉ।
ହୁଁ ହୁଁ। ଗୋଟେ ଜଙ୍ଗଲ ଆଡେ ଆସିଚି ଝାଡା
ଅ ଜଙ୍ଗଲ ଆଡ଼େ
ହୁଁ।
ଓ ସିଆଡେ ଭାଲୁ
ଘରଠୁ ଘରଠୁ ପ୍ରାୟ ଦି କିଲୋମିଟର ତିନି କିଲୋମିଟର ହେଇଯିବ ଆଉ ଚାଲି ଚାଲି ଆସିଚି ଆଉ।
ଘରଠୁ ଦି ତିନି କିଲୋମିଟର ଘରଠୁ ଦୁଇରୁ ତିନି କିଲୋମିଟର ଚାଲି ଚାଲି ଯାଉଚନ୍ତି ଆପଣ?
ହଁ।
ହଁ ଏତେ ବାଟ ଆପଣ ଯାଉଚନ୍ତି ଝାଡା ଚାଲିକି?
ହଁ ସକାଳ ମର୍ଣିିଂ ୱାକ୍ ବି ହେଇଯାଉଚି ଝାଡ଼ା ବସିଆ ବି ହେଇଯାଉଚି ଭଲ ଲାଗୁଚି ଏକର ପ୍ଲେସ୍ ଟା ବହୁତ୍ ଭଲ ଅଛି ଜଙ୍ଗଲ ଅଛି ବିଲ ଲାଗିକି ରହିଛି।
ଆମର କାଇଁ ସେ ମଜା ଆମେ ତ ଲାଟିନ୍ ବାଥରୁମ୍ ରେ ଝାଡ଼ା ବସିଲୁ ଆଉ କଣ।
ଓହୋ।
ଗାଧେଇଲୁ ବାଥରୁୁମ୍ ରେ ଝାଡ଼ା ଗଲୁ ଲାଟିନି୍ ରେ ଆମେ କଁ ଜାଣିବୁ ଜଙ୍ଗଲରେ କେମିତି କଣ।
ବହୁତ୍ ବଢ଼ିଆ ଲାଗୁଚି ସୁଲୁ ସୁଲିଆ ପବନ ବି ବାଡଉଚି
ହଁ ସେଇ ବା ଗାଁଉଲି ରେ ରହିଲେ ବହୁତ୍ ମଜା ଏ ସହରରେ ରହିକି କିଛି ଲା ମୂଲ୍ୟ ନାହିଁ।
ହୁଁ ବଜାର ଟାଉନ୍ ଭଳିଆ ଗାଉଁଲି ରେ ଆଉ ହବ କି? ନା ଗାଁ ଭଳିଆ ବଜାର ଟାଉନ୍ ହବ।
ହଁ ସେଇ ବା। ବହୁତ ଫରକ୍ ଗାଉଁଲି ରେ ଯିଏ ରହିଚି ବହୁତ ମଜା ଶାନ୍ତି ଯୋଉ ପଡ଼ିଆ ଆଡ଼େ ଯୋଉ ସୁଲସୁଲିଆ ପବନ ବିଲ ଫିଲ ଆଇ ଆ ଇଆଡେ କଣ ଇଆଡେ ବେକାର ପୁରା ଏଠି ଝାଡା ବଇବ ଲାଟିନ୍ ରେ ବାହାରକୁ ନାହିଁ କିଛି ନାହିଁ ଗାଡି ଯାଉଚନ୍ତି ଚବିଶ ଘଣ୍ଟା।
ସେଇଟା ସିନା ଅସୁବିଧା ଆପଣ ତ ଲାଟିନ୍ ୟୁଜ୍ କରୁଚନ୍ତି ଅସୁବିଧା କଣ ଅ
ହଉ ରହୁଛି
ଆଜ୍ଞା ଆଜ୍ଞା ରୁହନ୍ତୁ।